କେମିତି ଅଛନ୍ତି?
ଆମେ ତ ବହୁତ ଭଲ ଅଛୁ ଆପଣ କେମିତି ଅଛନ୍ତି?
ଆ ଭୁଲି ଭୁଲା ଗଲେଣି ଆଉ ବହୁତ ଦିନ ହେଲା ଦେଖା ସାକ୍ଷାତ ନାହିଁ।
ନା ଆମେ ଭୁଲିନୁ ଟିକେ କର୍ମ କ୍ଷେତ୍ରରେ ବ୍ୟସ୍ତ ରହିଥିବାରୁ ଆପଣଙ୍କୁ ଟିକେ ଯୋଗାଯୋଗ କରିହେଉନାହିଁ।
କଣ ଆପଣ? ଖାଲି ଦିନ ରାତି ଯେତେବେଳେ କଲ କଲେ କର୍ମକ୍ଷେତ୍ର କର୍ମକ୍ଷେତ୍ର। ତା ଛଡା ଆଉ ଆପଣଙ୍କ ପାଖରେ କିଛି କଥା ନାହିଁ।
କଣ କରିବା କର୍ମକ୍ଷେତ୍ରକୁ ତ ଯିବାକୁ ପଡୁଛି ଯା କର୍ମକ୍ଷେତ୍ରକୁ ଯାଉଛି। ତ କର୍ମକ୍ଷେତ୍ର ଯାଉଛି ବୋଲି ତ ଆପଣ ପ-ପଚାରୁଛନ୍ତି ଯାହା ତ।
ନିହାତି ନିହାତି ନିହାତି କେମିତି ଅଛନ୍ତି ଦେହ ପା କେମିତି ଅଛି ଆପଣଙ୍କର?
ଦେହ ପା ସେମିତି ଠିକ ଠାକ ଚାଲିଛି। ଆପଣଙ୍କର କଣ କେମିତି ଚାଲିଛି?
ନାଇଁ ନାଇଁ ସବୁ ଠିକଠାକ ମୁଁ କଣ କହୁଥିଲି ବର୍ଷା ଋତୁ ଆସୁଛି ବର୍ଷା ତ ବହୁତ ଜୋର ରେ ହଉଛି ଏପଟେ। ଆଉ ଛୁଟି ମୁୁଟିରେ କେବେ ଆସନ୍ତୁ? କଣ ବସିକି ଆମେ ବସିବୁ କଥାବାର୍ତ୍ତା ହବୁ ଆଗାମୀ ଅଧ୍ୟାୟରେ ଆମେ କଣ କରିବୁ ନ କରିବୁ ଚାକିରି ହବ ତା ସହିତ ବସିକି ଟିକେ ପକୁଡି ଛାଙ୍କିବୁ ପକୁଡି ଛାଙ୍କିକି ତା ସହିତ ପାମ୍ପଡ଼ ବି ଟିକେ କରିବୁ ମଟର ତରକାରୀ କରିବୁ। ଆଉ ଖାଇଲେ ଭଲ ଲାଗିବ।
ନିଶ୍ଚିତ ଭାବରେ ଯଦି କେବେ କର୍ମକ୍ଷେ ତ୍ର ଚୁ ବିରତି ମିଳୁଛି ତ ନିଶ୍ଚିତ ଭାବରେ ଆପଣଙ୍କୁ ଜଣେଇବି ଆଉ ସେଠିକି ମଧ୍ୟ ଯିବି। ତ ଯେମିତି କହିଲେ ବର୍ଷା ଋତୁ ଚାଲି ଅ ଆରମ୍ଭ ହେଇଗଲାଣି। ତ ଆମର ତ ମୁଁ ଜାଣିପାରୁଛି ଯେ ଏବେ ଝିପ ଝିପ ଝିପ ଝିପ ବର୍ଷା ହଉଛି। ତ ଆପଣଙ୍କ ପଟେ କଣ କେମିତି ବର୍ଷା ହଉଚି ଜୋର ହଉଚି ନା ହଉନି ବର୍ଷା?
ବର୍ଷା ପୁରା କଠୋର ହଉଚି।
ଆଜ୍ଞା ତ ଆପଣ ଜ କର୍ମକ୍ଷେତ୍ରକୁୁ ଯାଇଥିଲେ କର୍ମକ୍ଷେତ୍ରରୁ ଆସିଲା ବେଳେ ବର୍ଷା ହଉଥିଲା?
ଆସ ଆସିଲା ବେଳେ ଆସିଲା ବେଳେ କିଞ୍ଚିତ କିଞ୍ଚିତ ହଉଥିଲା। ଏବେ ବହୁତ କଠୋର ହହୁଚି।
ଆଜ୍ଞା ଏପଟେ ବି ବହୁତ ଜୋରରେ ଜୋରେ ତ କହିବିନି ଝିପି ଝିପି ରୁ ଟିକେ ଅଧିକା ଆଉ ଜୋର ରୁ ଟିକେ କମ୍ ହଉଚି।
ହୁଁ ହୁଁ କଣ ରୋଷେଇ କରୁଥିଲେ ବଧେ ବ୍ୟସ୍ତ ବ୍ୟସ୍ତ ଲାଗୁଚନ୍ତି?
ହଁ ସରିଗଲାଣି ଯେମିତି କିି ରୋଷେଇ ରେ ଆଜି ହେଇଚି ଆଳୁ ପରଟା ହେଇଚି। ତ ଆପଣଙ୍କର ଆଜି ରୋଷେଇରେ କଣ ହେଇଚି ଖାଦ୍ୟ?
ହୁଁ ହୁଁ। ଆଉ ବର୍ଷାରେ କୁଆଡେ ଯାଉଚନ୍ତି ନା କେବେ ଏବେ ରୁମ୍ ରେ ହିଁ ରହୁଚନ୍ତି?
ବର୍ଷା ହେଲେ ତ ନିଶ୍ଚିତ ଭାବରେ ଘରେ ରହିବାକୁ ପଡିବ ଯେମିତି ଆପଣ ପଚାରିଲେ ରୋଷେଇରେ କଣ ହେଇଚି ଆପଣ ଙ୍କର ରୋଷେଇରେ କଣ ଆଜି ହେଇଚି?
ଆଜି ହେଇନି ହବ
କଣ ପ୍ରସ୍ତୁତ କରୁଛନ୍ତି ରୋଷେଇରେ?
ବର୍ଷା ଋତୁ ଆପଣ କହୁନାହାନ୍ତି ମୁଁ ସାଙ୍ଗେ ସାଙ୍ଗେ ଆପଣ ଯାହା କହିବେ ମୁଁ ମତେ ଟିକେ ମସଲା ଦିଆ ଖାଇବାକୁ ଇଛା ହଉଛି ଭାବୁଛି ଟିକେ ଆଜି ନନଭେଜ କରିବି।
ତାହାଲେ ଆପଣ ନିରାମିଷ ଆଜି ଖାଇବାର ପ ଯୋଜନା କରିଚନ୍ତି।
ନିହାତି ନିହାତି ନିରାମିଷ ହଁ ଆପଣ ଠିକ କହିଲେ ନିରାମିଷ ଖାଇବାକୁ ଇଚ୍ଛା ଅଛି।
ଆଜ୍ଞା ଆପଣଙ୍କୁ ଶବ୍ଦ ଟି ବହୁତ ନୂଆ ଲାଗୁଚି ବୋଲି ମତ
ନାଇଁ ନାଇଁ ନୂଆ ଲାଗୁନି ମୁଁ ଆକଚୁଲି କଣ ଆ କଣ ନା କଥା କଣ କି? ମୁଁ ଆମିଷ ଖାଇବି ନା ନିରାମିଷ ଖାଇବି ସେ ବାବଦରେ ମୁଁ ଭାବୁଥିଲି। ଭାବୁଚି ଟିକେ ଅଣ୍ଡା ଝୋଳ କରିବି ବୋଲି। ଅଦା ରସୁଣ କୁ ଅଦା ରସୁଣ କୁ ପଥରରେ ଛେଚି ଛେଚି କୁଟି କୁଟି ହେମଦସ୍ତା ଯୋଉଟାକୁ କୁହନ୍ତି ଆପଣ ଜାଣିଛନ୍ତି କି ନାହିଁ ମୁଁ ଜାଣିନି।
ଆଜ୍ଞା ନିଶ୍ଚିତ ଭାବରେ ହେମଦସ୍ତା।
ହ ନାଇଁ ଆଗରୁ ଆପ ଆପଣ ପୁଣି ଭାବି ଦଉଥିବେ ନା ଢିଙ୍କି ଢିଙ୍କିରେ କେବଳ କଣ ନା ଚାଉଳ ବିରି ମୁଗ ଏଇଗୁଡା ସବୁ ବୁଝିପାରିଲେ କି ନାଇଁ?
ଆଜ୍ଞା ଯୋଉଟା ଆପଣ
ହେମଦସ୍ତା ବାବଦରେ ଜାଣିଛନ୍ତି ହେମଦସ୍ତା ବାବଦରେ ହେମଦସ୍ତତା ର ଆତ୍ମକାହାଣୀ କହିଲେ ଟିକେ?
ଚାହୁଁଛି କି ହେମଦସ୍ତା ଆଉ ଢିଙ୍କି ଯୋଉ ରହୁଛି ହେମଦସ୍ତା ଟା ଛୋଟ ରଛି ଆଉ ଢିଙ୍କି ଟା ଯୋଉଟ ରହୁଚି ବଡ ଆକୃତ ରହୁଚି ଯୋଉଥିରେ କି ଆପଣ ଯେମିତି କହିଲେ ଧାନ ଗହମ ଚାଉଳ ଏ ସବୁ ପିଶାଯାଏ।
ଢ଼ିଙ୍କିକି ଟା କେମିତି ତାର ବ୍ୟବହାର କରାଯାଏ ଟିକେ ବର୍ଣ୍ଣନା କରିବି କିି?
କାହିଁକି ନା ମୁଁ ଢ଼ିଙ୍କି ଦେଖିଛି ବଟ୍ ଆପଣଙ୍କୁ ତାର ଭାବନାରେ ମୁଁ ଆମକୁ କହିପାରିବିନି ଆପଣ ଯେମିତିକି
ଓକେ ମୁଁ କହୁଛି ଶୁଣନ୍ତୁ ଢିଙ୍କି ବାବଦରେ
ଆଜ୍ଞା କୁହଁନ୍ତୁ।
ଢିଙ୍କି ହଉଚି ଆମର ପୁରୁଣା କାଳୀନରେ ଢିଙ୍କିକି ଆମେ ପୂଜା କରନ୍ତି। କାହିଁକି ନା ସେଠି ଆମର ପ୍ରଥମ ଧାନ ଆସେ ଯୋଉଟା କିି ଆମେ ନୂଆଖାଇରେ ୟୁଜ୍ କରନ୍ତି। ଆମେ ଆଗରୁ ଡି ଆଗରୁ ମେସିନ ନଥିଲା ଏତ ମେସିନାରି ନ ନଥିବାରୁ ଆମେ ଢିଙ୍କି ବ୍ୟବହାର କରୁଥିଲୁ ଠିକ୍ ଅଛି ନା ସେଇ ଢିଙ୍କିର ବ୍ୟ ବ୍ୟହାର ଏମିତି ହୁଏ ସପୋଜ ଆପଣ ଚାଉଳ କରୁଚନ୍ତି କିବା ଯାହାବି କରୁଚନ୍ତି। ତାକୁ ପ୍ରଥମେ ଗୋଟେ ଗାତ ରୁହେ ଢିକିରେ ତା ସହିତ ଗୋ ମୋଟା କାଠଟ ସେଇ ଗାତ ଅନୁସାରେରେ ବନା ହୁଏ। ତା ସହିତ ଗୋଟେ ଲମ୍ବା ବାଡି ମଝିରେ ଯେମିତି ଜାଣିଚନ୍ତି ଛୁଆ ଏପଟେ ଛୁଆର ଓଜନ ବସିବା ପାଇଁ ଜାଣିଚନ୍ତି ଛୋଟ ଛୋଟ ଯୋଉ ଖେଳ ପଡିଆରେ ଆଜିକାଲି ଗମେଣ୍ଟ ମାନେ ଲଗୋଉଚନ୍ତି ଏପେଟେ ବସି ପଇଲେ ସେ ଉଠିଯିବ ସେପଟେ ବସି ପ‌ଇଲେ ଇଏ ଉଠିି ଯିବ। ହଁ ତ ସେଥିରେ କଣ ଦି ପଟେ ଏ ଯୋଉଟା ଯୋଉପଟେ କୁଟା ହବ ଯୋଉପଟେ ଧାନ ଗାତରେ ପୁରେଇବେ ସେପଟେ ଖାଲି ବଡ ଗୋଟେ କାଠର ମୁଢା ରହିବ। ବଟ ଏପଟେ ଆପଣ ପାଦ ସାହାଯ୍ୟରେ ତାକୁ ଉପରକୁ ଟେକି କୁଟିବେ ପୁଣି ପାଦ ଛାଡିଦେବେ ସିଏ ତଳେ କୁଟି ହେଇଯିବ। ବୁଝିପାରୁଚନ୍ତି କି ନାଇଁ? ତ ସେଠି କୁଟି କୁଟି କୁଟି କୁଟି ସେଇଟା ହୋଉଚି ତାର ସବୁ ପ୍ରଣାଳୀ ହୋଉ ସେଇଠି କରାଯାଏ।ଆଉ ତା ସହିତ ଯାହା ସବୁ ଜିନିଷ ବି ବାହାରେ ପୁରା ପିଓର ବାହାରେ। ଦେଶୀ ପୁରା ପ୍ରଣାଳୀରେ।
ଆଜ୍ଞା ଯେମିତି କି ଆପଣ ଢିଙ୍କି ବିଷୟରେ ଯୋଉ ବର୍ଣନା କଲେ ତ ଆପଣ ମତେ ଲାଗୁ ଆପଣ ବି ଛୋଟବେଳେ ଢଙ୍କି ଦେ
ନିହାତି ଢିଙ୍କି ଦେଖିଚି ଢିଙ୍କି ବ୍ୟବହାର ବି କରିଚି।
ଆଜ୍ଞା।
ହୁଁ। ଯାହା ହୋଉ କଥା କୋଉ କୋଉ ସେ ଯୋଉ ପିଲାଦିନର ସ୍ମୃତି ମନେ ପକେଇଦେଲେ ବୋହୁତ ଭଲ ଲାଗୁଚି।ଯାହା ହୋଉ ଆପଣ ଜାଣନାେ ଜାଣିବାକୁ ପାଇଲେ ସେଟା ବି ମତେ ବୋହୁତ ଖୁସି ଲାଗୁଚି।
ନା ମୁଁ ଜାଣିଚି ଦେଖିଚି ମଧ୍ୟ କିନ୍ତୁ ଆପଣଙ୍କର ଯୋଉ ଆପଣ ଙ୍କର ବୟସ ଆଉ ମୋର ବୟସ ବି ପାର୍ଥକ୍ୟ ରହୁଚି ନା।
ହଁ ଯେତେ ଯାହା ହେଲେ ଆମେ ତ ଟିକେ ଗ୍ରାମାଞ୍ଚଳରେ। ଯେହେତୁ ଆପଣଙ୍କଠୁ ଗୋଟେ ବର୍ଷ ସାନ ଫିର ବି ମୁଁ ଜାଣିପାରୁଚି‌ ଆପଣ ସହରରେ ରହିଚନ୍ତି ବୋଧେ ଷ୍ଟାଟିଙ୍ଗିରୁ ସେଥିପାଇଁ ଜାଣିପାରୁନାହାନ୍ତି ଆଉ।
ଆପଣ ମୋଠୁ ମତେ ଲାଗୁଚି ଆପଣଙ୍କର ଯୋଉ କଥାବାର୍ତ୍ତା ମତେ ମନେ ହୋଉଚି ଆପଣ ନିଶ୍ଚିତ ଭାବରେ ପାଞ୍ଚ ଛଅ ବର୍ଷ ବଡ ହେଇଥିବେ। ନହେଲେ ଆପଣଙ୍କର ଏତେ ସବୁ ବିଶେଷ ଜ୍ଞାନ ନଥାନ୍ତା।
ନାଇଁ ନାଇଁ ଯେମିତି କଥାରେ ନାହିଁ ଗୋଟେ ବହିକୁ ସାମ୍ନାରେ ଦେଖି ଭାବି ଦିଅ ନାହିଁ। କି ତା ଭିତରେ କଣ ଅଛି। ତ ସେମିତି ମେ ବି ମୁଁ ଯୋଉ କଥା ହୋଉଥିବି ସେମିତି ମେ ବି ଲାଗୁଥିବ ବଟ ବୟସ କମ୍ ମୋର।
ଆଜ୍ଞା ବହିର ଉପର ଭାଗକୁ ଦେଖି ଭିତରେ କଣ ଅଛି ସେଟାକୁ ଆପଣ ଜଜ୍ କରିପାରିବେ
ହଁ ଆପଣ ସେମିତି ହିଁ ଜଜ୍ କଲେ ନା ମୋ କଥାରୁ।
ଏବେ ନୁହେଁ କାହିଁକି ନା ଆପଣଙ୍କଠୁ ୟା ପୂର୍ବ ବି ବୋହୁତ ଥର କଥା ହେଇଚି। ଆପଣଙ୍କ ସହିତ ବି ବୋହୁତ ଥର ଦେଖା ସାକ୍ଷାତ ମଧ୍ୟ ହେଇଚି। କଥାବାର୍ତ୍ତା ରୁ ଯାହା ଲା ଆପଣ ବୋହୁତ ଯାତ୍ରା ପ୍ରେମୀ।
ହଁ ଯାହା ହୋଉ ଆପଣ କେମିତି ଜାଣିଲେ ଯେ ମୁଁ ଯାତ୍ରା ପ୍ରେମୀ ବୋଲି?
କାହିଁକ ନା କଥାବାର୍ତ୍ତାରୁ ଜଣା ପଡିବ ନା ଆମେ ଡେଲି ଡେଲି ଯାହା ସହିତ ମିଶୁଚନ୍ତି। ତାଙ୍କ ସହିତ କ ତାଙ୍କର ପୁରୁଣା ସ୍ମୃତି ବିଷୟରେ ଯଦି ଆମେ ଜାଣିବା ପାଉଚନ୍ତି ତ ପୁରୁଣା ସ୍ମୃତି ଏସବୁ କଥା ମ ଆପଣଙ୍କ ରହୁଚି ଆପଣଙ୍କର ଏବେ ବି କଥା ଯାତ୍ରା ଭାବରେ ରହୁଚି।
ଯାତ୍ରା ଢଙ୍ଗି ରେ ରହୁଚି ସେଇଟାକୁ ଢଙ୍ଗି କୁହାଯାଏ। ନାଇଁ ସେମିତି କିଛି ନହିଁ ନର୍ମାଲି ମୁଁ କଥା ବି ଏମିତି ଭାବରେ ହୁଏ। ଆଉ କହିବାକୁ ଗଲେ କଣ ନା ମତେ ବି ଲାଗୁଚି ଆପଣ ବହୁତ ଖୁସିମିସାଜ୍ ର ଆଜିର ଆପଣ କଥା ହେଇ ହସୁଛନ୍ତି ବହୁତ। ଭଲ ଲାଗୁଚି।
ଆଜ୍ଞା ଆପଣଙ୍କ ସହିତ କଥା ହେଇ ହେଇ ମୁଁ ଆଉ ମୋର ବନ୍ଧୁ ମଧ୍ୟ ବହୁତ ଖୁସି ହେଲୁ ମୋର ବନ୍ଧୁ ମ ଟି ଏଇଟା ହସି ହସି ଖାଉଥିଲେ ମୋ ସହିତ
ଆଜ୍ଞା। ହାଲୋ।
ଆଜ୍ଞା କୁହନ୍ତୁ।
କଣ କହିଲେ ଆପଣଙ୍କ ବନ୍ଧୁ ବି ହସୁଚନ୍ତି?
ଆପଣଙ୍କର ଯୋଉ ଯାତ୍ରା ଢଙ୍ଗିର ଯୋଉ କଥା ଶୁଣି ମୋର ବନ୍ଧୁ ମଧ୍ୟ ହସୁଚନ୍ତି ଆଉ ହସି ହସି ସେ ଖାଇ ବିି ପାରିଲେନି।
ଭିତରକୁ ପଳେଇଲେ। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କୁଚ କଥା ହେଇ ଖୁସି ଲାଗିଲା ମୋର ବନ୍ଧୁ ମଧ୍ୟ ହସିଲେ ମୁଁ ମଧ୍ ୟେ ହସିଲି। କିଛି ଲାଗିଲା ଏମିତି ବନ୍ଧୁ ଜୀବନରେ ନିଆରା ଆପଣଙ୍କ ଭଳି।
କଣ କହିଲେ ମୁଁ କଣ କହିବାକୁ ଜୀବନରେ କଣ ଅଛି ଜୀବନଟା ହଉଚି ଏକ ରଙ୍ଗମଞ୍ଚ ଆମେ ଆସ ଆସିବା ଆମେ ଲୋକଙ୍କୁ ଯଦି ହସେଇ ପାରୁଚନ୍ତି ତାହାଠୁ ଶୁଖି ତାଠୁ ଶୁଖି ଜୀବନ ଆଉ କିଛି ନାହିଁ। ବୁଝିପାରିଲେ କି ନାଇଁ ଯାହା ଆପଣ ହସିଲେ ମତେ ବହୁତ ଭଲ ଲାଗିଲା। ଆପଣଙ୍କ ବନ୍ଧୁ ବି ଆସିଲେ ଆହୁରି ବହୁତ ଭଲ ଲାଗିଲା ମତେ।
ମୋର ବନ୍ଧୁଙ୍କର ଏପର୍ଯ୍ୟନ୍ତ କଣ ଦଉନି ଆପଣଙ୍କ କଥା ଶୁଣିକି।
ଯାହଉ। ଆଉ ତାହେଲେ ଏବେ ବନ୍ଧୁ ଆଉ ଆପଣ ମିଶିକି ଖାଉଚନ୍ତି ନା କଣ?
ଆଜ୍ଞା ବନ୍ଧୁ ଆଉ ମୁଁ ମିଶି ଏବେ ଆଳୁ ପରଟା ଖାଉଚୂ।
ହୁଁ ଆଳୁ ପରଟା କେମିତି କଣ ପ୍ରସ୍ତୁତ କରନ୍ତି?
ଆଜ୍ଞା ଯେମିତି କିି ଆପଣ ଯଦି ଖାଲି ଆଳୁ ଯଦି ସିଝେଇକି ତା ଭିତ ସେଥିରେ ପିଆଜ ଦେଇକି ପାରିବି ଯେମତି ପ ର ରହୁଚି ଖାଲି ସାଧାରଣତଃ ଦଳା ଭାବରେ ସେମିତି କରିପାରିବେ। ଆପଣଙ୍କୁ ଦଳା ଭଲ ଲାଗେନି? କଡେ କିଛି ତେଲ ଟିକେ ନେଇ ପିଆଜ ଜିରା ଟିକେ ପକି ପିଆଜ ଟିକେ ପକେଇ ପକେଇ ଟମାଟୋ କିଛି ପକେଇ ତାକୁ ମସଲା ଭଳି କରି ତାପରେ ଯୋଉ ଆଳୁ ଚକୁଟିଥିବେ ତାଦୀରେ ପକେଇ ପକେଇଲା ସେ ଯୋଉ ପୁରଟା ରହୁଚି ସେଟା ଅଟା ଭିତରେ ଆପଣ ଆଳୁ
ନାଇଁ ମୁଁ ବି ସେଇଭଳିଆ ଭାବିଚି ମତେ ଦଳାଦ ପସନ୍ଦ କରିହବ ମୁଁ ବି ଭାବିଛି ଏବେ ହେମଦସ୍ତା ମା ମାଧ୍ୟମରେ ମୁଁ କିଛି ମସଲାକୁ କୁଟିକି କିଛି ଖାଇବା ବନେଇବି।
ଆଜ୍ଞା ନିଶ୍ଚିତ ଭାବରେ ଆପଣ କାହିଁ ଯେମତିକି ମୁଁ ଆପଣଙ୍କୁ ଏଇଠି କହିଦେବାକୁ ଗ୍ରାଇଣ୍ଡର ରେ ପେଶିବା ମସଲା ଆଉ ହେମୁ ଦସ୍ତାରେ ପେଷିବା ମସଲା ଭିତରେ ଓ ତକ ରହୁଚି।
ହଁ ହଁ ହଁ ସେଟା ତ ଠିକ କଥା।
ଖାଇଲାବେଳେ
ହ ଆପଣ କେବେ କୁଟିକି ଖାଇଚନ୍ତି?
ଆଜ୍ଞା ନିଶ୍ଚିତ ଭାବରେ।
ହଁ ହଁ ଯାହଉ।
ପ୍ରଣାଳୀ କହିବି ଯେମିତି କି ଆପଣ ଯଦି ନିରାମିଷ ତ ଖାଇବାକୁ ଭଲ ପାଆନ୍ତି ଆପଣ ଯେମତିି ଆଗରୁ କହିଥିଲେ।
ହଁ।
ହଁ।
ନିରାମିଷ ନାଇ ଆମିଷ ଖାଇବାକୁ ଭଲପାଏ।
ଆଜ୍ଞା ଆମିଷ ଖାଇବାକୁ ଭଲ ପାଆନ୍ତି।
ଆଜ୍ଞା ଆଜ୍ଞା
ଏଇ ଭୁଲ ପାଇଁ ତ, ଯେମିତି କହିଲେ ଆପଣ ଆମକୁ ଭଲ ପାଆନ୍ତି। ଆପଣ ଚିକେନ ବେଶି ଖାଇବାକୁ ଭଲ ପାଆନ୍ତି ନା ମଟନ ବେଶୀ ଖାଇବାକୁ ଭଲ ପାଆନ୍ତି।
ଖାସି ମାଂସ, ଛେଳି ମାଂସ
ଖାସି ମାଂସ ତ ଛୋଟ ବେଳେ ତ ଯୋଉ ସ୍ଵାଦ ଥିଲା ଏବେ ତସେମିତି ବିଶେଷ
ନାଇଁ ନାଇଁ ଆମ ଗ୍ରାମରେ ସେଇଭଳିଆ ସେଇଭଳିଆ ତେଲିଆ ସେଇଭଳିଆ କଳା ଖାସି ପୁରା ଟକ୍ ଟକ୍ ଖାସି ମିଳୁଛି ଏବେ ବି ପୁରା
ଆଜ୍ଞା।ଆପଣଙ୍କ କଥା ଶୁଣି ଲାଗୁଛି ଆପଣ ବି ମଟନ ଖାଉଛନ୍ତି ବୋଲି ବି ମଧ୍ୟ ଅନୁଭବ ବି କରି ସାରିଲେଣି ବୋଧେ।
ନାଇଁ ନାଇଁ ମୁଁ ଯଦି ଅନୁଭବ କରୁଥାଏ ନା, ମୁଁ ସବୁବେଳେ ବର୍ଷା ରେ କଣ ଭାବେ ବା। ଏହା ସିଦ୍ଧାନ୍ତ ନିଅ ଯଦି, ମୁଁ ଅନୁଭବ କଲି କି ଏହା ଖାଇବି ବର୍ଷା ହେଲା ମାନେ ମୁଁ ଏହା ସିଦ୍ଧାର୍ଥ ନିଏ ଯେ ମୁଁ ମଟନ ଆଣିକି ରୋଷେଇ କରିବି ବୋଲି।
ବର୍ଷା ହେଲେ କେବେ ଆକାଶର କଥା ମନେ ପଡେ।
ବର୍ଷା ହେଲେ ନିହାତି ଆକାଶର କଥା ମନେ ପଡ଼େ। କାହିଁକି ନା ବର୍ଷା ହେଲେ ଆକାଶ ଦେଖା ହୁଅନ୍ତିନି। ଖାଲି ରାକେଶ ଦେଖା ହୁଅନ୍ତି।
ଆପଣଙ୍କୁ ଯେତେବେଳେ ବର୍ଷାରେ ରାକେଶ ବର୍ଷାରେ ଯେମିତି ଆପଣଙ୍କୁ ଆକାଶ ଦେଖାଯାଏ, ତ ଅନୁଭବ ଆପଣଙ୍କୁ ସେଇ ସମୟରେ କଣ ହୁଏ?
ବହୁତ ଭଲ ଅନୁଭବ ହୁଏ। କାହିଁକି ନା ବର୍ଷା ଦିନରେ ଯୋଉ ଆକାଶର ରଙ୍ଗ ବଦଳି ଥାଏ। ଅନୁଭବ ବି ବଦଳିଥାଏ। ତ ଆକାଶରେ ରଙ୍ଗ ବଦଳେ ଦିନେ ଦିନେ, ଅନୁଭବ ବି ବଦଳିବ, ତା ସହିତ ଆକାଶ ଯଦି ବଦଳିଲା, ତାହେଲେ ଜାଣି ନବ ଯେ ବର୍ଷା ହବ।
ଆଜ୍ଞା ନିଶ୍ଚିତ ଭାବରେ କାହିଁକି ନା ଆକୁ ଦେଖିକି ଆମେ ଜାଣନ୍ତି ଯେ ବର୍ଷା ହବ କି ନାଇଁ।
ଆଉ ଜାଣିଛନ୍ତି, ଆକାଶ ଯଦି ରଙ୍ଗ ବଦଳି ଦେଲା। ଯଦି ଚାନ୍ଦ ବି ଥିବ ନା, ଚାନ୍ଦ ବି ଦେଖା ହୁଏ ନାହିଁ।
ଆଜ୍ଞା ଆଜ୍ଞା ଯାହା କହିଲେ। ଠିକ କଥାଟି କହିଲେ କାହିଁକିନା ଚାନ୍ଦ ତ ସବୁବେଳେ ଦେଖା ହୁଅନ୍ତିନି, ଚାନ୍ଦ ହୁଁ ପନ୍ଦର ଦିନକୁ ଥରେ ଦେଖା ହୁଅନ୍ତି।
ହଁ।